କ୍ୟାରେ।
ହ୍ୟାଲୋ ପ୍ରଣାମ। କଣ କରୁଛନ୍ତି ହଁ ଭଲ କଣ ଏଇ ଘର ପାଖ ଥରେ ଜଣେ ପତୁରା ଯାଇଥିଲା ମାର୍କେଟ ଆଉ ପଡିକି ଟିକେ ଖଣ୍ଡିଆ ଖାବରା ହେଇଥିଲା ଆମେ ତାକୁ ଟିକେ ଦେଖୁଥିଲୁ।
ଓହୋ ଆଚ୍ଛା ଆଚ୍ଛା ନାଇ ମୁଁ ଏଇ ଖାଇ ପିଇକିନି ବସିଥିଲି ଆଉ।
ଖଣ୍ଡିଆ ଖାବରା କଣ ଆଜିକାଲି ତ ଛୁଆ ସବୁବେଳେ ରୋଡ ଗଲେ ଆକ୍ସିଡେଟ ହେଲମେଟ ପିନ୍ଧୁନାହାନ୍ତି। ଆଉ। ସାଧାରଣତଃ ଯେତିକି ଲିମିଟ ସ୍ପିଡରେ ଯିବା କଥା ସେତିକି ବି ଯାଉନାହାନ୍ତି ଛୋଟ ଛୁଆ ଗୁଡାକ। ବାଇଶ ବର୍ଷ ପଚିଶ ବର୍ଷ ଛୁଆ ଗୁଡାକ ଲିମିଟ୍ କ୍ରସ କରିକି ବହୁତ ସ୍ପିଡ୍ ସିଏ ନବେ ଶହେରେ ଗାଡି ଲଗେଇ ଦଉଛନ୍ତି କଣ୍ଟା ଆଉ ଶହେ ତ କହିବା ସତ୍ତ୍ୱେ ବି ସେ ପିଲାଟି ର ଗାଡି ଚଲେଇବା ବହୁତ ଗୁରୁତ୍ୱ ଆଉ ସବୁବେଳେ ଦେଖିବ ମାସରେ ଦି ମାସ ରେ ଥରେ ଥରେ ପଡିକି ସେ ଖଣ୍ଡିଆ ଖାବରା ହଉଛି। ସବୁବେଳେ ଆମେ ତାକୁ କହୁଛୁ ଯେ ହେଲମେଟ ବ୍ୟବହାର କର ହେଲମେଟ ବ୍ୟବହାର କରୁନି ସବୁବେଳେ ପଡିକି ଖଣ୍ଡିଆ ଖାବରା ହଉଛି। କି ଦ୍ରୁତ ଗତିରେ ଟିକେ ଧୀରେ କଣ କହିଲ?
ମୁଁ କହିଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ନା?
ହଁ ସେଇ କଥା କହୁଛି ବା ଦେଖିକି ଆଇଲୁ ଏ ଗୋଡ ମୁଣ୍ଡ ଫାଟି ଯାଇଛି ଯଦି ହେଲମେଟ ବ୍ୟବହାର କରିଥାନ୍ତା ମୁଣ୍ଡଟି ହୁଏତ ସୁରକ୍ଷିତ ଥାନ୍ତା।
ହଁ।
ମୁଣ୍ଡ ଫାଟିଛି ଅଣ୍ଟା ପାଖରେ ଖଣ୍ଡିଆ ହେଇଛି ଗୋଡ ହାତ ଆଖି ପାଖରେ ଖଣ୍ଡିଆ ହେଇଛି। ମାନେ କେତେ ବିପଦଜନକ ପରିସ୍ଥିତି ଦେଇ ମାନେ ଆଖିଟା। ଯୋଷ୍ଟ ଆଖି ତଳକୁ ବହୁତ ମାନେ ବଡ ଗଭୀର ଗାତଟି ହେଇଛି। ଆଖିଟା କେମିତି ମାନେ ବଞ୍ଚି ଯାଇଛି ଶହେ ଥର ବୁଝେଇଲୁଣି କିନ୍ତୁ ସେ ପିଲାଟି ବୁଝିବାକୁ ନାଇଁ ବୟସ ହବ କୋଡିଏ ବୟସ ଖଣ୍ଡେ କିନ୍ତୁ ସବୁବେଳେ ତାର ଦ୍ରୁତ ଗତି।
ଓହୋ।
ଆଜ୍ଞା।
ଆଖି କଥା ଆଜି ଆଖିଟା ସେଇଠି ନ ବାଜିକି ଆଖି ଡଳାରେ ବାଜିଥାନ୍ତା କେତେ ବଡ କ୍ଷତି ଗୋଟେ ହେଇଥାନ୍ତା।
ନିହାତି ନିହାତି। ବୁଝୁନାହାନ୍ତି ଆଜିକାଲିର ପିଲା ଆଉ କଣ ଭଲ କଥା କହିଲେ ସେ ନେଉନାହାନ୍ତି ମୁଣ୍ଡକୁ ନଉନାହାନ୍ତି। ହ
ଆପଣ ଆଜି କଣ ରୋଷେଇବାସ କରିଛନ୍ତି?
ହଁ ଆଜି ଆମର ବାଇଗଣ ଆଳୁ ବଡି ତର କାରୀ ହେଇଚି, ଆଉ ପିତା ଶାଗ ଭଜା ହେଇଥିଲା। ଆଉ ଯୋଉ ଇଏ ଭେଣ୍ଡି ଆଳୁ ଭଜା ହେଇଥିଲା ଆଉ। ହଉ ମୋ ଶାଶୁଙ୍କ ପାଇଁ ରୁଟି କରିଥିଲି ତାଙ୍କୁ ଟେକେ ମଧୁମେହ ରୋଗ। ଆଉ ସେଥିପାଇଁ ସେ ରୁଟି ଖାଉଚନ୍ତି।
ପରିବାର କେତେ ଜଣ ଅଛନ୍ତି?
ହଁ ମୋ ପରିବାର ନଅ ଜଣ ଆଉ।
ଆଉ ରୋଷେଇ ବାସ ଏକା ଆପଣଙ୍କର?
ହଁ ବଡ ଯା ଥିଲେ ଯାଇ ଚନ୍ତି ତ ବୁଲିବା ପାଇଁ ତାଙ୍କ ବାପ ଘରୁକୁ ଆଉ ମାସେ ହେଲା ଗଲେଣି ସେ ଯୋଉ ରଜକୁ ଯାଇଥିଲେ ବୁଲିବା ପାଇଁ ଅଛନ୍ତି ତାଙ୍କ ବାନ୍ଧବୀଙ୍କ ଭଉଣୀର ବାହାଘର ବୋଲି ରହିଗଲେ ଆସିବେ ଆଉ।
ନାଇଁ ଏବେ ତ ସବୁ ବହୁତ ବାହାଘର ସମସ୍ତଙ୍କ ଘରେ ଘରେ ବାହାଘର ମୁଁ ବି ସେମିତି ବାହାଘରକୁ ଗୋଟେ ଯାଇଥିଲି, ମୋ ଝିଆରୀର ବାହାଘର ଥିଲା ଆଜି ସକାଳୁ ଆସିଚି ଆଉ ମନ ଭଲ ଲାଗିଲାନି ଝିଅଟି ବିଦା ସମୟରେ ବହୁତ ମନ କଷ୍ଟ ହେଲା
ସେ ତ ହବ ଆଉ କଣ କରିବା।
ଆ ସେ ବା ଆମ ସମାଜର ନୀତିରୀତି ସେଇଆ ଆଉ ଝିଅ ଟିକେ ବିଦା କଲା ବେଳକୁ ବହୁତ କଷ୍ଟ।
ହଁ ସେଇ ତ ଆଉ କଣ କରିବା ସେ ବି ପଳେଇ ଆସିଥାନ୍ତେ ତାଙ୍କ ଖୁଡି ଯିଏ ଚାଲିଗଲେ ଆଉ ସେ କଣ କରିବେ ଆଉ ସେଥିଲାଗି ବାଧ୍ୟ ହେଇକି ରହିଲେ ତାପରେ ଯୋଗକୁ ତାଙ୍କର ନିର୍ବନ୍ଧ ସରିଯାଇଥିଲା ସେ ଝିଅଟିର ତାଙ୍କ ବାନ୍ଧବୀଙ୍କ ଭଉଣୀର ଆଉ ସେ ଠି ସେ ରହିଲେ ବାଧ୍ୟତାମୂଳକ ରହିଲେ ଆଉ ବାହାଘର ସରିଲା କାଲି ସରିଲା ଆଉ ତାଙ୍କର ଚତୁର୍ଥୀ ଅଛି ସାରିକିନି ଆସିବେ ସୋମବାର ଦିନକୁ ଆସିବେ ଆଉ। ଦେଢସୁର ଯିବେ ଆଣିବା ପାଇଁ ଆଉ।
ଏଗୁଡା ଆପଣଙ୍କୁ ଟିକେ କଷ୍ଟ ହଉଥିବ?
ହଁ ଏକାଟିଆ ଟିକେ ଆଉ ଛୁଆ ପିଲା ଏଇ ସ୍କୁଲ ଯାଉଚନ୍ତି ଆଉ ସେ ସବୁ ଉଁ କାମ ଦାମ ଟିକେ ଏକାଟିଆ ଟିକେ ହଉଚି ଆଉ ଅସୁବିଧା ଆଉ।
ଖାଇଚନ୍ତି ନା ଖାଇନାହାନ୍ତି?
ଆଁ ନାଇଁ ମୁଁ ଖାଇ ନଥିଲି ତାଙ୍କ ସବୁ ଗାଧେଇ ପାଧେଇକି ଯାଇଥିଲେ ଆଉ ସବୁ ଧୁଆ ଧୁଇ ଏବେ କରିକି ଆସିଲି ଆଉ।
ପଖାଳ ଖାଆନ୍ତି ନା?
ହଁ ହଁ ସକାଳୁ ଦଶଟା ବାଜିଲେ ମୁଁ ଦିଟା ପଖାଳ ନଖାଇଲେ ଆଉ ହବ। ସେଇଟା ଆଗ ବା ହଁ ପଖାଳ ଆଉ ଆଳୁ ଭାଜି ଦେଇଥିଲି ଆଜି, ଆଜି ଆଳୁ ଭଜା ପଖାଳ ଲେମ୍ବୁ ଝୋଳ ଟିକେ କରିଦେଲୁ ଖାଇଲୁ ଆଉ।
ଅଁ ଶାଗ ଫାଗ ଯଦି ବାରିରେ ଥିଲା ଆଣି ଦିଟା ଭାଜିଲେନି?
ହଁ ଶାଗ କାଲି ହେଇଥିଲା ତ ବୋଉ ପାରିକି ଆଣିଥିଲେ ସଜନା ଶାଗ ଆଉ ଆଜି ସେ ଥିଲାଗି ଆଉ ଭାଜିଲେନି ବୋଉ କହିଲେ ପୁଣି ଆଜି ବୋଉ ତୋଳି ଆଣିଚନ୍ତି କଳମ ଶାଗ ପୁଣି ଥୁଆହେଇଚି କାଲିକି ଭଜା ହବ ସେଥିଲାଗି ଆଜି ଆଉ ଭାଜିଲେଣି ବୋଉ କହିଲେ ନାଇଁ କାଲିକି ରଖ କାଲିକି ଶାଗ ଦିଟା ଭାଜିବ।
କୁହନ୍ତୁନି ପଖାଳ ର ମଜା ପଖାଳର ମଜା ଯିଏ ଖାଇଚି ଯିଏ ସିଏ ଜାଣିଚି ଆମ ପଖାଳ ତ ଯାଇ କି ବାହାର ଦେଶରେ ବି ମାନେ ପ୍ରଚାର ବାସ ପ୍ରସାର କଲାଣି ଯେ ଓଡିଶାର ପଖାଳ ରେ ଯୋଉ ମଜା କୋଉ କା କୋଉ ଖାଦ୍ୟରେ ନାଇଁ।
ଓଡିଶାର ପଖାଳ ଡାଲମା ଏସବୁ ଏଇନେ
ସନ୍ତୁଳା ହଁ ସନ୍ତୁଳା ଆମର ଯୋଉ ଦହି ପଖାଳ ତ ବିଶେଷ କରି ମାନେ ପୁରା ପ୍ରାଧାନ୍ୟ ଲାଭ କଲାଣି ସବୁଆଡେ। ମାଟି ହାଣ୍ଡି ଦହି ପଖାଳ ଟା ସ ସବୁଆଡେ ମାନେ ପ୍ରାଧାନ୍ୟ ଲାଭ କଲାଣି।
ଦହି ପଖାଳ କୁହନ୍ତୁ ଆମର ଏ ହେଲା ଏଇ ଯୋଉ ଦହିବରା କୁହନ୍ତୁ ଏ ସବୁ ଜିନିଷ ବହୁତ
କୁହନ୍ତୁନି କୁହନ୍ତୁନି ଦହିବରାର ମହତ୍ୱ ବି ବହୁତ ସାଧାରଣତଃ ଆମର ଓଡିଆ ଖାଦ୍ୟ ସବୁ କୌଣସି ଖାଦ୍ୟକୁ ଆପଣ ବାରିପାରିବେନି ସବୁ ପ୍ରତ୍ୟେକ ଖାଦ୍ୟର ମହତ୍ୱ ଅଛି।
ବହୁତ ବାହାରେ ବି ଏବେ କିଛି ଲୋକ ଜାଣିିନଥିଲେ ବଢି କଣ ଏବେ ବଢି ଚୂରା ଖାଇବାକୁ ବହୁତ ଲୋକ ପଛ୍
ଭଲ ପାଇଲେଣି ହଁ ପଖାଳ ଦହି ପଖାଳ ସାଙ୍ଗରେ ବଢି ଚୁରା ଶାଗ ଭଜା ଆଳୁ ବଘରା। ତାର ମହତ୍ଵ ଅଲଗା ପ୍ରକାର। ଖାଇଦେବେ ମାନେ କୁହନ୍ତୁନି ଆଉ ଏଇ ଯୋଉ ଗରମ ହଉଛି ଏ ଗରମ ଦିନେ ପଖାଳ ନଗାଇଲେ ଦେହ ପୁରା ଖରାପ।
ଭୀଷଣ ଗରମ କୁ ଆଉ ସେ ପଖାଳ ଖାଇବା ଟା ନିହାତି ଖାଇଦେଲେ ଯେତେ ଶାନ୍ତି ଆଉ କୋଉଠି ନାଇଁ ଅମୃତ ଖାଇଲା ଭଳିଆ ଲାଗୁଛି।
ଆମର ଜଳିଖିଆ ହଉ ଆମ ପନିପମ ଯୋଉ ଆମ ପିଠା ପଣା ହଉ ଆମ ଭାତ ଭାତ ରୁଟି ହଉ ସବୁର ଗୋଟେ ପ୍ରାଧାନ୍ୟ ଅଲଗା ଅଛି ଆମର ଯୋଉ ଘରେ ଯୋଉ ଧାନ ଆଉ ଉଁସେଇକି ଯୋଉ ହାଣ୍ଡିରେ ଧାନ ଉଁସେଇକି ଯୋଉ ର ଉଷୁନା ଚାଉଳ ଯୋଉ ଭାତ ରାନ୍ଧୁଛନ୍ତି। ସେ ଉଷୁନା ଚାଉଳ ପଖାଳ କ କଉନା କୋଉ କୋଉଠି ଅଛି ସେ ପଖାଳର ବାସ୍ନା ଟା।
ସେ କୋଉଠି ଆମ ଓଡ଼ିଶା ଛାଡିଦେଲେ ଉଷୁନା ଚାଉଳଟା ବି ଆଉ କୋଉଠି ମାନେ ମିଳିବାଟା ବହୁତ ଇଏ ବି ସେ ଲୋକ ବି ସେ ଚାଉଳର ଭାତ ତ ବି ଖାଇପା ଇଏ ହେବେନି ସେ ତ ବହୁତ ପ୍ରାୟ ଲୋକ ଅରୁଆ ଭାତକୁ ଖାଉଛନ୍ତି କିନ୍ତୁ ସେ ଉଷୁନା ଭାତ ଟା ଜାଣିନାହାନ୍ତି। ଆଉ ଯିଏ ବି ଖାଇଛି ସେ ଆଉ ସେ ଅରୁଆକୁ ଆଉ ପସନ୍ଦ କରୁନାହାନ୍ତି।
ହଁ ଦେହ ବି ନିରୋଗ ସେ ଯୋଉ ନାଲି ପଖାଳର ଯୋଉ ବାସ୍ନା ତମ ପଖାଳ ହାଣ୍ଡିରୁ ଆଣିବ ଭାତ ଟା ସେ ଯୋଉ ବାସ୍ନା ତମେ ଖାଇଦବ ତମ ପେଟ ପୁରିଯିବ।
ସେଇ ତ। ଛୁଆବେଳେ କହନ୍ତିନି ସ୍କୁଲ ଗଲା ଟାଇମ ରେ ଆଳୁ ପଡି଼ଥିବ ସେଇ ଭାତ ହାଣ୍ଡି ଦିହରେ ପଡିଥିବ ସେ ବାସ ସେ ଆଳୁ ସେ ବାସି ପଖାଳ। ସେ ସମୟର ସେ ଇଏ ହେଲାଣି ଆଉ ସେ ମାନେ ମଜା କାହିଁ ଆଉ। ଏବେ ତ ମାନେ ଇଏ ହଉଚି ଆଜି କାଲିକା ପିଲା।
ହଁ ଖାଲି ମେଗି ଚାଉମିିନ ଆଉ ସେଇଆକୁ ଖାଇକି ତ ଦେଖିବ ଛୋଟ ଦିନରୁ ଛୋଟ ଦିନରୁ ଗ୍ୟାସ ଛୋଟ ଦିନରୁ ମାନେ ଡ଼ାଇବେଟିସ୍। ତମେ କହୁନ ବହୁତ ଲୋକଙ୍କର ଆଗରେ କଣ ଥିଲା।
କିଛି ନଥିଲା ଏବେ ଯେତେ ରୋଗରୁଆ ସ ତ ଏବେ କଣ କହୁଛନ୍ତି ମାରାତ୍ମକ ରୋଗ ସବୁ ଏ କର୍କଟ ହେଲା ଏଇ ହେଲା ଏ ସବୁ ମଧୁମେହ ହେଲା ଏଗୁରା କାଇଁ ହଉଛି ଏଥିପାଇଁ ହଉଛି ନା ଅଖାଦ୍ୟ ପାଇଁ ଆଉ।
ଖାଦ୍ୟ ପାଇଁ ଆଉ ତାପରେ ସାର ହଁ ସାର ପ୍ରୟୋଗ କରି ଯୋଉ ପନିପରିବା କରୁ ତ ସେ ପନିପରିବା ଖାଇବାର ମୂଲ୍ୟ କଣ ସି ଆମର ଯୋଉ ଦେଶୀ ଖାଦ୍ୟରେ ଯୋଉ ମଜା। ଦେଶୀ ଚାଉଳ ହଉ ଦେଶୀ ପନିପରିବା ହଉ।
କରୁଥିଲେ। ଆମର କଣ ଖତ ସ୍ ଉଁ ଦିଆ ହଉଥିଲା ଏବେ ଆଉ କଣ ଖତ ଦଉଚନ୍ତି ଆଉ ଖ ତ ଦବାର ନାଇଁ ସେଇ ଯୋଉ ସାର ପକେଇଲେ ଔଷଧ ପକେଇଲେ ରାସାୟନିକ ସେୟା
ବେଶୀ ଅମଳ କରିବୁ ବେଶୀ ଟଙ୍କାରେ ବିକିବୁ।
ଅଧିକ ଫଳେଇବୁ ବିକିବୁ ଏଇଟା ଭାବୁଚନ୍ତି ବିଭିନ୍ନ ପ୍ରକାର ମା ମାରାତ୍ମକ କୀଟନାଶକ ଦେଲେ। ଆଉ ସେଥିପାଇଁ ବି ସ୍ଵାସ୍ଥ୍ୟ ବିଗିଡି଼ବାର ଲାଗିଚି ନା ଆଉ।
ଆଉ ସେଥିପ୍ରତି କେହି ଧ୍ୟାନ ଦ୍ୟାନ ଦଉନାହାନ୍ତି ତେଣୁକରି ବାରି ଘରେ କିଛି ନହେଲେ ଆମର ଗଛ ବୁରଛ ଦିଟା ଶାଗ ଫାଗ ଦିଟା ବାଇଗଣ ଭେଣ୍ଡି ଦିଟା ତମେ ଦେଖିବ ଗ ଗଛୁରୁ ଦିଇଟା ଭେଣ୍ଡି ତମେ ଉଁ ଆ ତୋଳି ଆଣି ପୋଡି଼ ଦେଇକି ଝୋଳ କରିଦିଅ ପଖାଳ କଂସା ଆରାମରେ ଖାଇଦବ। ସେ ସ୍ଵାଦ ଅଲଗା।
ହଁଅଁ ଆମ ବାରିରେ ତ ଦିଟା ସଜନା ଗଛ ଆଉ ସଜନା ଗଛ ଏଇ ନେଉଟିଆ ହେଲା କୁନ୍ଦୁରୀ ଏ ସବୁ ଆମ ବାରିରେ ଆମର ତୋଳିଲୁ ଗଲୁ ଆଉ।
ବାରିଘର କିଛି ନା କିଛି ଯେତେବେଳେ ସମୟ ମିଳିବ ବାରିଘର ଗଛ ନା କିଛି ନା କିଛି ଗଛ ଲଗେଇଆ ଦରକାର।
ହଁଅଁ ହଁଅଁ। ଏଇ ଅମୃତଭଣ୍ଡା ହେଲା ଏଇ ହେଲା ସେ ସବୁ ଗଛ ଅଛି ନା ଆଉ।
ସବୁବେଳେ କଣ ଛକ ବଜାରକୁ ଯାଇକି କିଣିକି ଆଣିବା ଖାଇବାଟା ଭଲ। ଅମୃତଭଣ୍ଡା ସନ୍ତୁଳା ଟିକେ କରିଦବ ରୁ ଟି କରିଦବ ତାର ଉଁ ମଜା ଅଲଗା।
ଆଉ ଉମ ଆମ ଶାଶୁଙ୍କୁ ତ ମଧୁମେହ ସେ ଯାହା ତ ହେଲେ ଆଳୁ ତ ଆଉ ଖାଉନାହାନ୍ତି ଯାହା ହେଲା ଉପର ପରିବା ଖାଇଲେନା ଆଉ ସେ ଅମୃତଭଣ୍ଡା ଟିକେ ସ ନ୍ତୁଳା କରିଦେଲୁ କି ବୋଇତାଳୁ ଟିକେ ହେଲା ସେଇଥେରେ ପକେଇଦେଲୁ ଦେ ସିଏ ସନ୍ତୁଳା କରିଦେଲୁ ସେ ତାଙ୍କର ଖାଇଦେଲେ। ଦେ ଆମେବି ସେଇଠି ଖଣ୍ଡେ ଖଣ୍ଡେ ଖାଇଦେଲୁ।
ଯାହା ହଉ ଆପଣଙ୍କ ଶାଶୁଙ୍କର ବି ବହୁତ୍ ଭଲ ଯତ୍ନ ନୋଉଚନ୍ତି ଶୁଣିକି ଭଲ ଲାଗିଲା।
ଆଜ୍ଞା। ନାଇଁ ଶଶୁର ନାହାନ୍ତି। ଶଶୁର ଇଏ ଛୋଟ ହେଇଥିଲେ ଚାଲିଗଲେ। ଆଉ ଉଁ ସେଇ ଦି ଭାଇ ଆଉ ଉଁ। ଉଁ ଉଁ ଉଁ ନଣନ୍ଦ ଜୀ ଜଣ ଉଁ ଉଁ ଉମ୍ସ ବି ସେ ବାହାହେଇ ଯାଇଚନ୍ତି ଆଉ।
ଆପଣଙ୍କ ସ୍ଵାମୀ ଯିଏ ବଡ।
ନାଇଁ ନାଇଁ ମୁଁ ସବୁଠୁ ସାନ ସବୁ ଘରର।
ଆଉ ଯାହା ହଉ ସେଇଥିପାଇଁ ରୋଷେଇ ଘର ଦାୟିତ୍ୱ ବେସି ପଡୁଚି ଆଉ। ହେଁ ହେଁ।
ହଁଅଁ ଆ ଆମର ସୁଖର ସଂସାର ଚାଲିଚି। ଭଲ ମନ୍ଦ ତ ଚାଲିଚି ସମିସ୍ତିଙ୍କର ଆଉ।
ଭଗବାନ କରନ୍ତୁ ସେମିତି ଭଲରେ ହସି ଖୁସି ସବୁବେଳେ ରୁହନ୍ତୁ।
ହଁଅଁ ଭଲ। ଆଉ ଆପଣ କଂ ଆଜି ରୋଷେଇ କରିଥିଲେ?
କଣ କଇଲେ?
ମୁ କଇଲି କଣ ରୋଷେଇ କରିଥିଲେ ଆଜି?
କଣ କରିଥିଲି ସେଇ ଭାତ ଆତ ଯେହେତୁ ଶନିବାର ଆମିଷ ହାମିଷ ହୁଏ ନା। ଭାତ କରିଛି ଡାଲି କରିଛି ସେ ପୁଅ ଆଜି ହଷ୍ଟେଲ୍ ରୁ ଆସିଛି ତ ବାଦାମ ଦିଟା ଭାଜିକି ଚୁରିଚି ପୋଟଳ ଆଳୁ ଭାଜିଚି, ଆଉ ସେ ଶାଗ ଭଜା ଟିକେ କରିଚି ଏଇଭଳିଆ ସବୁ ସାଧା ଖାଦ୍ୟ ଆଉ।
ଆଉ ବଢିଆ ଖାଇବା ତ ଆଉ କଁ। ଡାଲି ମୋର ଭାରି ପ୍ରିୟ ହଁ।
ମୋ ଘରୁ ଆସିଥିଲା ଆଉ କରିନଥିଲି କିଛି ମୁଁ ଆଜି କହିଲି ଦିଟାଭାଜିକି ଦେଖିବା ଟିକେ ଚୂରିଆ ଭଲ ଲାଗିବ।
ହଁ ବଢିଆ ଖାଇବା ଆଉ କଣ ଖିଆପିଆ ସରିଲାଣି। ମୁଁ କହିଲି ଖିଆ ପିଆ ସରିଲାଣି ଆଉ ଆରାମ କରୁଥିବେ। ହଁ ଆଉ।
ଆଉ କଣ କି ଘର ଆଡେ କେତେବେଳେ ଆସନ୍ତୁ।
ହଁ ନିହାତି ଯିବା। ଆପଣ ସାଙ୍ଗ ଯାହା ଟିକେ ସମୟ ଦେଲେ କଥା ହେଲେ ବହୁତ ଭଲ ଲାଗିଲା। ଆପଣ ଏବେ ବିଶ୍ରାମ କରନ୍ତୁ ଆଉ ହଉ।
ହଁ ହଉ ଆଉ କେ ଆଉ କେତେବେଳେ ସମୟ ପାଇକି ଫୋନ କରିବେ।
ନିହାତି ନିହାତି ଆଜ୍ଞା। ଆ ନମସ୍ତେ।